ଆଉ ମ୍ୟାଡାମ କଣ କରୁଛନ୍ତି?
ଏଇ ବସି
ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ରୋଷେଇ କରୁଥିଲି ରୋଷେଇ ଏବେ ସରିଲା।
ଓହୋ କଣ ରୋଷେଇ କରିଛନ୍ତି?
ଆଜି ଅଣ୍ଡା ତରକାରୀ ହେଇଛି ଶାଗ ଭଜା ସାଲାଟ।
ହୁଁ।
ଆଉ ସବୁ ପରିବା ପୋଡାପୋଡ଼ି କରିଥିଲି ତାଙ୍କେ ଛୁଆ ପୁଅ ପୁଅ ମାନେ ଖାଇବେ ବୋଲି ପଖାଳ।
କି ଶାଗ ଭଜା।
କଳମ ଶାଗ ଭଜା।
ଓ ଗଛରେ ମାନେ ନିଜରେ ନିଜେ ଚାଷ କରଛନ୍ତି?
ହଁ ନିଜର ବାଡିରେ ହେଇଥିଲା ଆଣିଥିଲି।
ଓ ହଁ। ତାକୁ ଚାଷ ମ୍ୟାମ କେମିତି କରୁଛନ୍ତି ମଞ୍ଜି ପକେଇକି ନା ତାର ଯୋଉ ସେ ଡାଙ୍ଗକୁ ନେଇକି ପୋତିକି।
ନାଇଁ ଚାଷ ବି ମଞ୍ଜି ଅଛି ତାର ମଞ୍ଜି ଲଗେଇଦେଲେ ହଉଛି ଏବେ ଏରା ଡାଙ୍ଗ ଥିଲା ତ ଆସିଥିଲା ତ? ତାକୁ ପୋତି ଦେଇଥିଲି ସେଇରା ଟିକେ ବହୁତ ହେଇଥିଲା, ସେଥିପାଇଁ ଆଣିଥିଲି ଆଉ। ଆପଣ କଣ କରୁଛନ୍ତି? ହାଲୋ। ହାଲୋ।
ହାଲୋ।
କୋଉଠି ଅଛନ୍ତି କି ଆପଣ ଟାୱାର ପାଉନି।
ଏବେ ଶୁଣା ହେଲା?
ଏବେ ଶୁଣା ହଉଛି ବାହାରକୁ ଆସୁନ ନହେନେ?
ସେ ବାହାରେ ବା ଅଛି ସିଏ ଏଇଠି ବସିକି କଥା ହଉଛି ଶୁଣାହଉଛି ପୁଣି କଟି ମାନେ ଶୁଣା ହଉନି କାଇଁ।
ଆ ଟାୱାର ତ ତମର ପାଉନି ମୋର ପୁରା ଟାୱାର ଅଛି।
ମୋର ତ ଦେଖୁଛି କଣ ଅସୁବିଧା ହଉଛି କେଜାଣି।
ଆପଣ କଣ କରୁଛନ୍ତି ଏବେ?
ମୁଁ ବସିଛି ଆଉ।
ରୋଷେଇ ସରିଲାଣି?
କଁ।
କଣ କରିଚନ୍ତି ଆଜି ରୋଷେଇ?
ରୋଷେଇ ଆମର ଆଜି ଇ, ଆମର ବି ସେଇ ଚାଷ, ଆମର ଚାଷୀ ଲୋକ ତ।
ଆଜ୍ଞା। କଣ ତରକାରୀ ହେଇଚ଼ି? ହାଲୋ। ହାଲୋ। ହାଲୋ। ହାଲୋ, ଶୁଣା ହଉଚ଼ି?
ହଁଁ ହଁ, ଶୁଣା ହେଲା, କିଏ ଫୋନ କର୍ ବେ?
ଏବେ ଶୁଣା ହଉଚ଼ି ଇ।
ହଁ, ମୁଁ ଏଇ ଛାତ୍, ସେଇଆପା କଣ ହଉଚ଼ି, ଛାତ ଉପରକୁ ପଳେଇ ଆସିଥିଲି। ଯୋଉ ପୋଇ ନୁହେଁ କି? ପୋଇ ପୋଇ କୁ ରାଇ କରିଚୁ।
ଆଜ୍ଞା ଆଜ୍ଞା।
ପୋଇ ଆମର ଲଗା ହେଇଥିଲା ଗଛ ତ।
ଆଜ୍ଞା।
ଗଛ ମାନେ, ସେ ଯୋଉ ସେ ଡାଙ୍ଗରୁ ପୋତା ହେଇଥିଲା, ସେରା ହେଇଚ଼ି ପୋଇ। ଆମର୍ ସବୁ ପ୍ରକାର ଚାଷ ହୁଏ, ଆମର। କଳମ ଶାଗ ଆଉ କୋଶଳା ଶାଗ। ଆଉ ଆମର ଭେଣ୍ଡି, ଜହ୍ନି, କାକୁଡି।
ଆମର ବି ଚାଷୀ ଲୋକ, ଆମର୍ ଚାଷ ଟିକେ କରିକି ସେମିତି ଖାଉ ଚୁ, ଆଉ ଚିତଏଳେ ଯୋଉଟା ନ ହୁଏ, କିଣାକୁଣି ହୁଏ ଆଉ। ଆପ୍ ଆଉ ଆମେ ତ ଚାଷୀ ଲୋକ, ସବୁବେଳେ କୋଉଠୁ ଆଉ ପାଇବା ପଇସା ପତ୍ର ଯେ, କଣ କିଣିକି ଖାଇବା?
ସେୟା।
ଆଉ କଁ, ଆଉ କଣ ତରକାରୀ କରଚ଼ନ୍ତି? ହାଲୋ। ହାଲୋ। ଏପେ ଶୁବା ହଉଚ଼ି? ହାଲୋ। ଏବେ ଶୁଣିପାରୁଚ଼ନ୍ତି ଆପଣ ମ୍ୟାଡ଼ାମ୍? ହାଲୋ। କଣ କଟି ଯାଉଚ଼ି ମ? ହାଲୋ। ଦେଖେନି, ଏଟା କଣ କଟିଯାଉଚ଼ି ମ, ଦେଖେନି ଏମିତି କଣ ହଉଚ଼ି? ପଟିଅଲାଣି। ହାଲୋ। ହାଲୋ। ଉଁ।